ହାଲୋ। ହାଲ୍ ସରିଲାଣି କାମ?
ହଁ କାମ ସାରି ଖାଇକି ଶୋଇଚି। କାମ କଣ ଏଇ ସକାଳୁ ଯୋଉ ବର୍ଷା ଟା ହେଇଯାଉଛି କିଛି ତ କରେଇ ଦୋଉନି ଆଉ, ସେଇଟା ଲେଟ୍ ହେଇଯାଉଛି ବେଶୀ ଆଉ। ଉଁ। ଉଁ ବର୍ଷା ପକେଇ ତ ବର୍ଷା ପକେଇବା କୁ ଗାଧୋଇ ଯାଉନି ଏ ନାଇଁ ନାଇଁ ଯୋଉ ସକାଳ ଟାଇମ୍ ରେ ଯା, ବର୍ଷା ଟା ପକେଇଲା ଗାଧେଇ ଯାଇ ପାରିଲାନି। ଆଡେ ପୁଣି ଟିକେ ଛାଡିବାକୁ ଏ ଛୁଆ ପୁଣି ଛାଡ଼ିଲାନେଇଁ। ସେମିତି ଧୋଇ ଧୁଆ ହେଇକି, ସେ ପିଣ୍ଡାରେ ଆମର ବାଲ୍ଟି ମାଣ୍ଡିଆ ବସେଇ ଦେଇକିନା ସେଇ ଧୋଇ ଧୁଆ ହେଇପଡିନି ଆଉ କଣ କରିବି ଟିଅଲ କତିକି ଯାଇ ହେଲନି।
ହୁଁ।
ହୁଁ ଭାରି ହଇରାଣ ହୋଉଚ।
ଟ୍ୟୁବଲ୍ ପାଖକୁ ଯିବା ବାଥରୁମ୍, ବାଥରୁମ୍ ରେ ପାଣି ଆସୁନି ନା ବାଥରୁମ୍
ନା ନା ଆମର ବାଥରୁମ୍, ଟିଅଲ ପାଖରେ। ହୁଁ।
ହୁଁ ସେଥିପାଇଁ ବର୍ଷା ଦିନ ହେଲା ମାନେ ସେଥିପାଇଁ ଅସୁବିଧା।
ହୁଁ ଆଉ ଘରେ ଭିତରେ ଥିବୁ, ସେଥିରେ ତ କିଛି ଟେନ୍ସନ ନାହିଁ ନା।
ସଖାଳୁ ଆଜି ସଖାଳୁ ସେ ମା ତାଙ୍କର ଗରମ ଭାତ ରାନ୍ଧିଦେଲେ, ସେ କଦଳୀ ଯା ନଗେଇକି ଖାଇ ଦେଇକି ସମସ୍ତେ ଗରମ ଭାତ ପଳେଇଲେ। ଆଜି ଆଉ ରୁଟି କରିବାକୁ ପଡିଲାନି। ତାପରେ ଖରା ବେଳକୁ ତରକାରୀ ଭେଣ୍ଡି ଆଳୁ ତରକାରୀ କଲି। ଏ ଛୁଆ ରା ଖାଇଲେ ଘିଅ ପକେଇଦେଲି, ଆଉ ସେ ଦହି ଥିଲା ଦହି ତାଙ୍କ ଟିକେ କରିଦେଇଲି ସେ ତାଙ୍କର ଖାଇଲେ ଭାତ।
ହୁଁ।
ଆଉ ତାପରେ ଭେଣ୍ଡି ଆଳୁ ପକେଇକି ଆମ୍ବୁଲ ପକେଇକି ତରକାରୀ କରିଦେଲି, ଆଉ ଭାତ ଖାଇଲେ ସମସ୍ତେ। ଖାଇନାହାନ୍ତି ବାପା ଆସିନାହାନ୍ତି। ଆଉ ଇଏ ତ ସବୁ ପଡେଇଛନ୍ତି ଆଉ। ତରକାରୀ ବଢି ଭଜା ଥିଲା ମିଶ୍ଚର। ଖାଇଦେଲେ। ମୁଁ ଆଜି ଖାଇଦେଲିନି ସକାଳେ ଆଉ କିଛି ଖାଇବାକୁ ଇଆଡୁ ଇଛା ହେଲାନି ଟିକେ କହିଦେଇଥିଲି କଣ ଆ ଖାଇଥିଲି। ଭୋକ ଲାଗିଲାନି ଆଉ ଏକାଥରେ ରୋଷେଇ ବାସ ସାରିଦେଇକି ଖାଇଦେଇ କି ଛୁଆଙ୍କୁ ଦେଇ ଖାଇକି ଖାଇଦେଇକି, ତ ଆଜିବି ଲୁଗାପଟା ଟିକେ ପାଗ ଦେଇ ଶଫା କରିଦେଇ ତ ଆଉ ଆଜି ଆଉ କରି ହେଲାନି ତ ଖାଇବା ପିଆବା ଖାଇସାରିଲା ପରେ ଆଉ ଭଲ ଲାଗିବନି କରିବାକୁ। ହଁ। ଖାଇସାରିଲା
ହୁଁ ଯାହା କରିବୁ ଖାଇବା ପୂର୍ବୁରୁ, ଖାଇସାରିଲା ପରେ ଆଉ କିଛି ଭଲ ଲାଗିବନି। ଭାବୁଥିଲି ମୁ କହିଲି ପାଗ ଦେଇଚି ନହେଲେ ନେଇକି ଭେଦେଇ ଦେବି ସରଫ ରେ। ଦେଖିବା ଶୁଖୁ ନ ଶୁଖୁ ଏରା ରଖିଲା ବେଳକୁ ବି ଭଲ ଲାଗୁନି। ଏରା ଇଠାଳିଆ ଲାଗୁଛି ଯେ ମଳିଆ ଲୁଗାପଟା ଗୁରା ବେଡସିଟ୍ ଫେଡ଼ସିଟ ଗୁରା ସଫା ନ କଲେ ଭଲ ଲାଗୁନି। ଆଉ ମୁଁ ସେଇଆ ଭାବିଲି, ମୁଁ କଇଲି ଦେଖିଆ ଆଉ ଟିକେ ଯାଉ ପାଗ। ଅଛି ପାଗ ଆଜି ଟିକେ ହେଇଚି।
ହଁ ଯୋଉରା ଓଦା ଫୋଦା ଅଛି ସେରା ଟିକେ ପକେଇ ଦଉନ ବାହାରେ ବାଜି ଯିବି ଟିକେ।
ହୁଁ। ଲୁଗା ବି ଯୋଉ ଗାଧୁଆ ଲୁଗା କାଲି ଲୁଗା ଗୁଡା ଦିଟା ଯାଙ୍କ ଏମିତି ଦର ଶୁଖା ହେଇ ଗଲାଣି ଶଖି ଯାଇଛି ଆଜି। ପାଗ ବର୍ଷା ଏଇନା ହେଇନି ଆଉ ସେ ଯୋଉ ଯେତିକି ଲୁଗା ପଟା ସବୁ ବେଡସିଟ୍ ଫେଡ଼ସିଟ। ଅଛି ଏରା ସବୁ ପାରିସ୍ରା। ଥୁଆ ନା ନାଇ ଏ ପରିସା ଘୋରେଇ ହଉଛନ୍ତି ତାପରେ ଖରା ନ ଖାଇଲାରୁ ଲୁଗାପଟା ଗୁରା। କୋତରା କୋତରା ଲାଗୁଛି ଏ। ଯିଏ କହିବ ଓଦା କରିଦେଇଛ କି ଆଉ ହୁଁ। ଆଉ ସେଥିପାଇଁ କି ମୁଁ କହିଲି ଦେଖିବା ସଫା କରି କରି ଦେମି ବୋଲି କହୁଥିଲି ମୁଁ କଇଲି ଦେଖିବା ଆଉ। ଖଇସାରି ଲା ପରେ ତ ହେଲାନି ଆଉ ଆଜି କହିଲି ସକାଳୁ ଆଉ ମୁଁ କରିନଥିଲି ଆଡେ ଏ ଛୁଆ ଗୁଡା କେଁ କଟର। ଗୋଟେ କଲ କରୁଚି ତା କଲ୍। କଲ ଗୋଟେ ଗୋଟେ ଲାଗୁନିଁ ଆଉ ଗୋଟେ ଗୋଟେ ଲାଗୁ ଚି ଯୋଉଟା ମନେକର ଲାଗି ଯାଉଛି ରିଙ୍ଗ ହଉଚି ଯିଏ ଉଠଉ ନାହାନ୍ତି ସେଇଟା ରହିଯାଉଛି। ତାପରେ ସେଇ କଲ ଟା ଲେଖୁଛି ଦିସ୍ ଯୋଉ ଟ୍ୟାକ୍ସ ଟା ପୁରୀ ଯାଇଛି‌ ବୋଲି। ତାପରେ କଣ୍ଟିନ୍ୟୁ କରିକି ଗଲା ବେଳକୁ ଆଉ ଗୋଟେ। କଲ କୁ ସେଟା ଜିର ହେଇଯାଉଛି ନ‌ହେଲେ ସେ ଉ ଉଠେଇ ନାହାନ୍ତି ମୁଁ ଭାବୁଛି ବ୍ୟାକ୍ କରିଦେଇକି ଆଉଥରେ କଲ ଲଗେଇ ଲେ ହବ କିନ୍ତୁ ସେଇଟା ପେଣ୍ଡିଙ୍ଗ ରେ ରହୁଛି। ସେ କଲ ଟା ଉଠେଇ କଲ ଯୋ ଉଠେଇନି ମାନେ ସେଟା କଲ୍ କରା ହେଇଛି। ସେ କଲ୍ ଟା କଟି ଯାଉଛି ଜିରୋ ହେଇ ଯାଉଛି ତ ଏ ନା ଗୋଟେ ସେଇ ଯୋଉ। ଲିଲି ଜଣେ ଯୋଉ ଝିଅଟା ସେତେ ବେଳେ କରିଥିଲ ରିଙ୍ଗ ହେଇଥିଲା ତମର ଯେମିତି ରିଙ୍ଗିଙ୍ଗ୍ ଲେଖିଲା ତାର ବି ରିଙ୍ଗ ହେଇଥିଲା। କିନ୍ତୁ କଲ ଟା ଯାଇନି ଉଠେଇ ନେଇ ସିଏ ବୋଲିକି‌। ହୁଁ ତାପରେ ସେଇଟା ଇଏ ଯୋଉ ଦିସ ଟ୍ୟାକ୍ସ ଇଜ। ମୋର କାଲି ସେମତି ଆସିଲା। ତାପରେ ମୁଁ ଡରିକି ଆଉ ସେଥିପାଇଁ ଯମା କଣ୍ଟିନ୍ୟୁ ମାରୁନଥିଲି‌। ତାପରେ ସେ ଯୋଉ ମୋ ସ ଯୋଉ ନଣନ୍ଦ ହବ ଯିଏ ଲିନୁ ଯିଏ। ସିଏ ମତେ ଫୋନ କଲେ ତାକୁ ପଠେଇଲି ସିଏ ମତେ ହେଠୁ କହିଲା ଆଉ ଭାଉ ଜ ଏମତି ଆଉ ତମେ ଗ୍ରୁପ ରେ ହେଟା ଛାଡ଼ିଦିଅ। ଗ୍ରୁପ ରେ ଛଡିଲାରୁ ସେ ଆର ଯେ ଗୋଟେ ଯୋଉ କିଏ ଅଛନ୍ତି ସେ ଯୋଉ ଆର୍ ଯେ କୁ ପଚାରି ଲେ ସେ କହିଲେ କ କଣ୍ଟିନୁ ସାରିକି ଓପ ଆଗକୁ ଯାଅ। ଆଉ। ହୁଁ ତାପରେ ହେଟୁ ତାପରେ ସେଠୁ ପୁଣି କଣ କଲି ନା। କଲ ପୁଣି କଣ୍ଟିନ୍ୟୁ କର କଲି ହେଲା ଗୋଟେ ଗୋଟେ କଣ୍ଟିନ୍ୟୁ କରି କି ହେଇ ଯାଉଛି। ଲେଖୁଛି ଯେମିତି ଟ୍ୟାକ୍ସ ତାର ହେଇ ଯାଉଛି ଆଉ ଗୋଟେ ଗୋଟେ ଜିରୋ ହେଇଯାଉଛି। କଣ ବେଳେ ବେଳେ ନେଟୱାର୍କ ଇସୁ ଆଉ ରୋଷେଇ ବାସ କଁ କଲ?
ରୋଷେଇ ଆଜି ନା ଆଜି ଡାଲ୍ ଯୋଉ ଡାଲି ହେଇଥିଲା କୋଳଥ ଡାଲି। ଆଉ ଜହ୍ନି ଆଳୁ ବେସର ଦେଇକି ଭଜା ହେଇଥିଲା।
ହୁଁ ହୁଁ।
ପୋଟଳ ଭଜା କରିଥିଲି ଆଉ ବାଇଗଣ ଗୋଲ ଗୋଲ କରି ଭଜା ହେଇଥିଲା ଏତିକି ଆଉ।
ହୁଁ ହୁଁ। ହଉ ବାରଟା ସବୁ କାମ ହେଇନା ସହିଲା ପୁଣି ସନ୍ଧ୍ୟା ହେଲେ ଆରମ୍ଭ।
ହୁଁ।
ହଁ।
ଏଇନା ଆଉ କିଛି କାମ ନାହିଁ ସବୁ ସୋଇଲାା ଖାଇ ପିଇକିନା ସବୁ ଶୋଇଛନ୍ତି ପୁଣି ଚାରିଟା ବେଳକୁ ପୁଣି ଯାହା କାମ ଆଉ।
ହୁଁ ହୁଁ। ବାରଟା ବେଳୁ ରଠପୁଣି ସେଇ ଘର ଦ୍ଵାରା ଖରକା କରିକି ପୁଣି ହବ। କାମ ସାର ସନ୍ଧ୍ୟା ଦେ ଛୁଆଙ୍କୁ ଖୁଆ ଆଉ ଆଉ କିଛି ନାହିଁ ଚାକିରିୀ ଯୋଉମାନେ କରୁଛନ୍ତି ହେଲା ଗୋଟେ ଭଲ ଜୀବନ ତାଙ୍କର। ରୋଜଗାର କରିୁଛନ୍ତି ଆସିଛନ୍ତି। ଯାହା ହେଲା ଭଲ ଭଲ ଟିକେ କରିକି ଖାଇଲେ ଶୋଇଲେ। ଇଏ ସବୁ ବେଳେ ଘରେ ରହି ରହିକି ଡେଲି ରୋଷେଇ କର ଡେଲି ରୋଷେଇ ରୋଷେଇ ରୋଷେଇ
ଚାକିରି ବାଲା ଆମ ଭଳିଆ ଲୋକ ପୁଅ ମାନେ କହୁଚନ୍ତି ଯେ ସେ ତମ ଭଳି ଆମେ ଭଲ ହେଇଥାନ୍ତେ ଆମେ ଚାକିରି ନ କରିଥାନ୍ତେ କି? ଏତେ ହଇରାଣ ହେଇନଥାନ୍ତୁ ଡିଉଟି ଯ ରାନ୍ଧେ ହଁ ଆମେ ଡିଉଟି ଏଇ ରାନ୍ଧିିବାଢି କି ଆମେ ଯାଉଛୁ ଡି ଉଟି ପୁଣି ଆସୁଛୁ ସେଇୟାକୁ ଖାଉଛୁ। ଆଉ ଥକି ଯାଉଚୁ ପୁଣି ଯକୁ ହଁ। ଏଇ ଲୁଗା ପଟା ଇଆଡେ ପଡିଥିବ ସେ ସଫାସଫି ହେଇନଥିବ ତାକୁ ସଫା କର ୟାକୁ ସଫା କରେ ଶୋଇବା ବସିବା ସବୁ ଟାଇମ ଟେବୁଲ ଅଲଗା ରହିଥାଏ।
ସମସ୍ତେ ସବୁ କାମ ସମସ୍ତଙ୍କୁ ସହଜ ସମସ୍ତଙ୍କୁ କଷ୍ଟ। ଯିଏ ଯୋଉଟା କରୁଚନ୍ତି ସେଇ ଜୀବନ ଟା ତାଙ୍କୁ କଷ୍ଟ ସେ ଭାବୁଚନ୍ତି ସେ ଲାଇଫ ଟା ତାଙ୍କର ଭଲ ଅଛି ଯିଏ ଚାକିରି କରୁଚି। ତାର କେତେ ଫଷ୍ଟ୍ରେସନ ଥିବ ଯେ ଏଟା ଜବ ଟା ଏମତି ସେମିତି ଦୁନିଆ ପ୍ରକାର ସେ ନା ମାସ ସାରା ଖଟିଲେ ପଇସା ମାସକୁ ଆଇଲା। ସେଟା ବି ଅଲଗା ପ୍ରକାର ଥବ। ନିଜ ଯାଗାରେ ନିଯେ
ରାନ୍ଧିକି ନେଇଥିବେ ସେଇଟା ସକାଳେ ଖାଇଦେଇଥିବେ ପୁଣି ଗାଧୁଆବେଳକୁ ସେୟା ଖାଇବେ ପୁଣି ଯାଇକି ରା ସେ ଆସିଲେ ପୁଣି ସବୁ କାମ ସୁନ୍ଦର ସାରିକି ପୁଣି ରନ୍ଧାବଢ଼ା କର ଖାଇ ପିଇ ପୁଣି ସୋ। ହୁଁ।
ଦେଇ ଭଡିଆ ସେ
ଆଉ ସାଢ଼େ ଦିଟା ହେଲାଣି ତମର ଗାଧଳ ଖିଆ କେମିତିକି ଆଜି ଏତେବେଳ
କଅଁ ଏ ଲା?
ମୁଁ କଇଲି ଆଉ ସାଢେ ଦିଟା ହେଲାଣି ତମର ଗାଧୁଆ ଖିଆ କିନ୍ତୁ ଏପର୍ଯ୍ୟନ୍ତ ହେଇନି।
ଗାଧୁଆ ବେଳ ଖିଆ କଣ ମା ଖାଇସାରିଛନ୍ତି। ସେ ତାଙ୍କର ଗାଧେଇକି ଖାଇ ଦେଇଛନ୍ତି ମୁଁ ବି ଖାଇସାରିଲିଣି ଛୁଆ ଖାଇସାରିଲେଣି ବାପା ଆସିନାହାନ୍ତି ଆଜି କୁଆଡେ ଯାଇ ତନ୍ତି। ବିଲକୁ ସେ ଆସିିକି ଖାଇନାହାନ୍ତି। ଆଉ ସେ ଯୋଉ ଚାଷ ବାସ ହେଲେ ତାଙ୍କର ଡେରି ହୁଏ। ସେ ମୋ ଯା ଆଜି କାଇଁ ଆସିନାହାନ୍ତି। ଶିଶୁ ମନ୍ଦିରେ ତାଙ୍କର। କଣ କାମ ଅଛି କୁଆଡ଼େ ଯାଇଛନ୍ତି କି ଆଜି ଘରକୁ ଆସିନାହାନ୍ତି ଏପର୍ଯ୍ୟନ୍ତ, ଆଉ ୟା ନାଇଁ କିଆ ପିଆ ସରିଯାଏ ବାପା ଆସିଲା ବେଳେ ଖାଇବେ ଯାହାହେଲେ। ଖାଇଦିଅନ୍ତି ବାପା ଆଜି ଆସିନାହାନ୍ତି ଆଉ ଏଇ ବିଲବାଡି ତ ଏ ବର୍ଷ ହାତରେ ଆର ବର୍ଷ କରିଥିଲେ ଏ ବର୍ଷ ହାତରେ ନାହିଁ ସବୁ ବଖରା ଦିଆ ହେଇଯାଇଚି। କଣ ଅଳ୍ପ କରି ଚନ୍ତି ନା ନିଜ ହାତରେ। ସେ ଆଉ କଣ ସେ ଆଜି କହୁଥିଲେ କାଦୁଅ କରିବାର ନା କଣ ସେ। ବୋଧେ ସେଇଠି ଅଛନ୍ତି ନା ନା ଆଉ ଆସିନାହାନ୍ତି ଏତେବେଳେ ଯାଏ ଘରକୁ।
ବୋଧେ ଗାଡି ଚାଲୁଥିବ ସେଇଥି ପାଇଁ ଜଗିଥିବେ।
ହୁଁ ସେ ଆସିନାହାନ୍ତି ଆଉ ସେଇ ତଳା ପକେଇବେ ନା କଣ ଆଣିଛନ୍ତି ଜନ ଆଉ ସେ ବକେଇ ବୋଧେ ସେ ସେଇ ଧାନ ଏଇ ସିଜିନ ଟା ନା ବର୍ଷା କାଦୁଅ ଟିକେ ରୁଆ ପୁତା ଭଲ ମନ୍ଦ ଟିକେ କାମ ଲାଗିବ ଯାହାହେଲେ ଆଉ ପଖଳା ଦିଆହଇଛି ବୋଧେ କିଛି ବେଶୀ କାମ ନାହିଁ କିନ୍ତୁ ଯେତିକି କରୁଛି ବି ତାକୁ ଦେଖିବାକୁ ପଡିବ।
ହୁଁ।
ହଉ ବର୍ଷା ଆ ସେ ତାଙ୍କର କେ ପାଇବାକୁ ଦେଇଦିଅନ୍ତି ଆଉ ସେ ବାନ୍ଦ୍ ଚରିକି ଆସିଲେ ବାନ୍ଧି ବାନ୍ଧିକି ସେ ତାଙ୍କଙ୍କୁ ପିଇବାକୁ ଦେଇ ଦେଉଛନ୍ତି, ବାପା ମା ଆସିଲେ ଖାଇକି ସେମାନେ ଶୋଇଲେ ଆଉ ତମର କିଛି ନାହିଁ ଯେତେବେଳେ ଆସିଲେ ଖାଇସାରିଲା ପରେ ତ ଶୋଇଲେ। ଶୋଇଲେ ଖାଲି ରାତି ଖାଇବା ରୋଷେଇ ସରିଲା ଖାଇବାକୁ ଦେଇଦିଅନ୍ତି ସରିଲା ଆଉ କିଛି ନାହିଁ। ଆଉ ଏଇ ମାନେ ସବୁ ଦି ଭାଇ ଜାକ ପଲୋଉଛନ୍ତି ନା। ବ୍ଲକ ସେ ତାପରେ ମୋ ଦେଢଶୁର ସୋରୁମ ଇଏ ବ୍ଲକ ପଳଉଛନ୍ତି। ଆଉ ସେମାନେ ଘରେ ସେ ମୋ ଦେଢ଼ ସେ ବାବା ତାଙ୍କର ରହିଲେ ଘରେ ସେ ଦେଖେଇବାକୁ ଯାଆନ୍ତି ବିଲକୁ ଦେଖିବାକୁ ଯାଆନ୍ତି। ସେ ଯାଆନ୍ତି ଆଉ ଯିଏ ଖାଇ ତ ପଳେଇବା ତାଙ୍କର ଛୁଟି ନାହିଁ ତାଙ୍କର। ତାଙ୍କର କେତେ ସୋର ଏଇ ଅଛନ୍ତି ଏଜଣ୍ଡା ସୋରୁମ୍ ରେ ଅଛନ୍ତି।
ଓହୋ।
ଦୋଳା ହଉ ସିଏ ସେଇଠି ଯାଉ ଇଏ ତା ବ୍ଲକ ଆଉ ଇଏ ଛୁଆ ଟା କଣ ଖାଉଛି? ଚୁଡ଼ାଗୁଣ୍ଡ ନାଁ ସେରିଲା
ନା ନା ସେତେୁବେଳେ କ୍ଷୀର ଖାଉଛୁ ଚାରି ମାସ ଅଛ କଣ ଖାଇବା ଆଉ?
ଖାଇବା ଖାଇନି।
ହୁଁ ଏଇନା ସେ ଛଅ ମାସ ପର୍ଯ୍ୟନ୍ତ କ୍ଷୀର ଖାଇବ, ତାପରେ ଯାଇକି ଖାଦି ଖାଇବ।
ହୁଁ ହୁଁ ନା ସେ ଛଅ ମାସ ପର୍ଯ୍ୟନ୍ତ ଖାଇବା କଥା କ୍ଷୀର ନରେ କ୍ଷୀର ହଉନି ସେ ବ ଦେଉଛନ୍ତି ବାହାର ଖାଦ୍ୟ ଆଉ କଣ କରିବେ, ବାଧ୍ୟରେ
ହଁ ଯାହାର ନ ହଉଚି ସେ ଦଉଛନ୍ତି।
ବାଧ୍ୟ ହୋଇକି ଦଉଛନ୍ତି କଣ କରିବାହ? ଛୁଆଟା ଆଉ ତାପରେ ଛୁଆ ସେଲ୍ ବଡ ଆସ୍ତେ ଆସ୍ତେ ହବ ନା ତାର ଖାଦ୍ୟ ଟା ବଢିବ ନା? ସଫିସିଏଣ୍ଟ ନହେଲେ ସେ ଛୁଆ ଖେଳିବନାଇ କାନ୍ଦିବା ଖାଲି। ଆଉ ସେ ଆମ ହୁମ୍ ଆମ ଘର ପାଖରେ ଜଣେ ଏଇ ଯୋଉ ସେ ଭାଉ ଜୋରା ଅମଁ ଆମ ଗାଁ ରେ ଭାଉଜ ଘର ସାମ୍ନାକୁ ରେ ଭାଉଜ ଜଣଭେ ତାଂ ପୁଅ ତାଙ୍କର ପୁଅ ହେଲା ପରେ ହେଲା ଳୁ ବାନ୍ତି ହଉଥିଲା ତାଙ୍କର ବୋହୁ କଉଥିଲୁ ହବ ସେ ଜମା କିଛି ଖାଆନ୍ତ ନା ପୁଅ ହେଲା ପରେ ଆମ କ୍ଷୀର ବେଶୀ ହୁଏନି। ହୁଏନି ଖାଇବାକୁ ସେ ଛୁଆ ଟା ଟିକେ ବେଶି ହୁଏ ସବୁବେଳେ ଖାଲି କାନ୍ଦିବ। ହବ ଯୋରେ କାନ୍ଦିବ ହେଠୁ ଆମେ ସମସ୍ତେ ଏଠୁ କହିନେ ଆମନୁ ତୁରା କାମ କର ତମେ ତାଟେ ଖାଇବାକୁ ଦିଅ।
ହୁଁ।
କାମ କର ସେରଲାକ୍ ଆଣିକି କ୍ଷୀର ବଧେ ସେର୍ଲାକ ଆଉଥରେ ପାଉଡର ସବୁ ମିଳିଯିଉ ଇଏ ପାଉଡର ଖିର ପାଉଡର୍ ହଁ ସେଇଥିରୁ ଗୋଳେଇକି ପୁରା ଯେମିତି କ୍ଷୀର ପରିକା ପତଳା ପତଳା କରିକି ଥର ତିନିଥର ଚଂଚେ ଲେଖା ତାକୁ ଦିଅ। ଆଉ ସେ ଖାଇଲେ ସେ ଟିକେ କାନ୍ଦିବନି ପେଟ ଟା ପୁରିଲେ ଛୁଆ ମାନେ ଖେଳ୍ ଖାଇଲେ ଖେଲେ ଆଉ ସେୟାକୁ ଏମିତି ଆମ୍ ବହୁ ଥର କହିଲୁ ସେ ତା ଜେଜେମାଜେ ସେ କଲା କା ଝାଡ଼ା ବାନ୍ତି ହେବେ ଝାଡା ଭାଡା ହବ ମୁଁ ଡିରିକି ଦଉ କହିକି ସେଠୁ ସେ କଣ କଲେ ନା ତାଙ୍କର ହେ ପୁଡି ଆଉ ବହୁତ୍ କହିଲା ପରେ ସେ ଯାଇଁ ଦେଲେ ସେଠୁ ସେ ଛୁଆ ଟା ଆସ୍ତେ ଆସ୍ତେ ସେ ଖାଇଲା କହିଲା ହଁ ଖାଇଦଉଛି ଆଉ କିଛି ହବନି ମୁଁ ନା ବା ସେଇଆ କହୁଛି ଛୁଆ ହେଲାଣି ବଢିଲାଣି ମାର କ୍ଷୀର ସପିସେଣ୍ଟ ନହେଲେ ଛୁଆ ଟା ଆଉ ଉଁ ନ ଉଁ ଖାଇବାକୁ କୁ ଇଏ ହବ ଖାଇବାକୁ ହେ ଲା ଠାରୁ ସିଏ କାନ୍ଦିବ ସବୁଳୁ କାନ୍ଦିବ ଆଉ କ ଏ ମା ଏଇ ଛୋଟ ଛୁଆ ଗଣ ଇଛାହେଲା ଥର ଖାଇଦେଲା ସ‌ଇଲା ତାର ପୁଣି ଇ ହେଲା ଖେଲା
ହୁଁ।
ମିଅ
ଖାଇଦେନ଼ ତା ସଇଲା ତାର ଖେଳିବ ନା ବୁଲିବ ତ ଯାହା କରୁ ଏଠିଟା ଫୁଲ୍ ନହେଲା ପନ ସେ କେବଳ କାନ୍ଦୁଥିବ କାହା ପାଖରେ ବି ରହିବନି।
ହଁ ସେଆ ବା ତାପରେ ସେଠୁ ସେଇଆକୁ ସିଏ ତାର ସେ ଛୁଆ ଟାବେ ଚାଲିଲାଣିଇ ଇଏ ହେଲାଣି ତିନ୍ ତିନି ଚାରି ବର୍ଷ ହେଲାଣି ଛୁଆ ଟା ଭଲ ଚାଲିଲାଣି ବୁଲିଲାଣି ସ୍ୱାସ୍ଥ୍ୟ ଟିକେନୀୟ ସ୍ୱାସ୍ଥ୍ୟ କିନ୍ତୁ ଚାଲାଣି ବୁଲାଣି, ହୁଁ ।
ହେଲା ହେମିତି କୁଏ ଗୋଟେରେ